ହାଲୋ।
ହଁ।
କଣ କରୁଛୁ?
ବସିଛି ବାସ୍ ଦେହ ଭଲ ଲାଗୁନି। ଡିଆ ମାନେ ଗୋଟେ ନାରୀର ଯାହା ହୁଏ ମାସିକ ଧର୍ମରେ ମୁଁତ ଏବେ ପୀଡ଼ିତ ଅ ଛି।
ଆଛା ଏ ପିରିୟଡ
ହଁ।
ଏଇଟା ତ ଗୋଟେ ପ୍ରତି ମାସର ପ୍ରାକୃତିକ ପ୍ରକ୍ରିୟା ହେଲା। ଆଚର କଥା ନୁହେଁ।
ଯତ୍ନ ନେବା କଥା ଠିକ ଯତ୍ନ ନେବୁ।
ନିଜକୁ କେମିତି ଆମେ ସୁସ୍ଥ ରଖିବା ତା ପାଇଁ ଅଛି ତୋ ପାଖରେ?
ହଁ। ଠିକ ସେ ଯ ଠିକ ସେ ଯତ୍ନ ନବୁ। ବୁ ହେଲା ନଚ ଇନ ପେଟ ଯନ୍ତ୍ରଣା ବି ହୁଏ। ଆଉ ବେଳେ ବେଳେ ମୋର ସ୍ଵିଙ୍ଗସ୍ ବି ହୁଏ। ଅ ପରିଷ୍କାର ପରିଚ୍ଛନ୍ନତା ଏଥିରେ ସବୁଠୁ ଜରୁରୀ।
ହଁ।
ମୁଁ କହୁଛି ହେଲା।
ଆଚ୍ଛା କହ।
ଯେମିତି ପ୍ୟାଡକୁ ଆମେ ଯୋଉ ପ୍ୟାଡ୍ ଆମେ ବ୍ୟବହାର କରୁ ତାକୁ ଆମେ ପ୍ରତି ଚାରିରୁ ଛଅ ଘଣ୍ଟା ଭିତରେ ବଦଳେଇବା ଯଦି ବିି ଆମର ଋତୁସ୍ରାବ ବେଶୀ ହେଉଥାଏ ତାହେଲେ ଆମେ ତିନିରୁ ଚାରି ଘଣ୍ଟାରେ ଆମେ ବଦଳେଇବା ଖାସ୍ କରି ରାତିରେ ତ ଶୋଇ ବା ଆଗରୁ ଆମେ ନୂଆ ପ୍ୟାଡ୍ ଲଗେଇବା। ନହେଲେ ଇନଫେକ୍ସନ ହେଇବି ଯାଏ। କାହିଁକି ନା ଗୋଟେ ପ୍ୟାଡ୍ ବେଶି ସମୟ ରହିଲେ ସେଥିରେ ଜୀବାଣୁ ବି ବଢ଼ନ୍ତି ରା ରାସେସ୍ ବା ଏଫେକ୍ସନ ଦୁର୍ଗନ୍ଧ ବି ଆସେ ଆଉ ମେନସ୍ ଟ୍ରୁନକପ୍ ଯୋଉଟାକି ଥାଏ ଟ୍ୟାମ୍ପୁନ୍ ସେଇଟା ତ ଛଅରୁ ଆଠ ଘଣ୍ଟାରେ ଖାଲି କରି ଧୋଇ ପୁଣି ବ୍ୟବହାର କରିବା ଉଚିତ୍। ହଁ ବାର ଘଣ୍ଟାରୁୁ ବେଶୀ ରଖିବାନି।
ହଁ। ସ-ସଫା କରିବା ଠିକ ତରିକାରେ ଠିକ ତରିକା ହେଲା ପାଣିରେ ପ୍ରତିଥର ପ୍ୟାଡ ବଦଳେଇବା ବେଳେ ଉଷୁମ୍ ପ-ଗରମ ପାଣିରେ ଧୋଇଦବା। ସବୁବେଳେ ଆଗରୁ ପଛକୁ ଧୋଇବା। ପଛରୁ ଆଗକୁ ଧୋଇଲେ ପାଇଖେନା ଜୀବାଣୁ ଜୋନିରେ ଲାଗି ଆମର ଇନଫେକ୍ସନ୍ ବି ହେଇପାରେ।
ସାବୁନରେ ବେଶୀ ସୁ ବେ-ବେଶୀ ସୁଗନ୍ଧିତ ସାବନ୍
ଆଛ୍
ଅ-ଯେମିତି ଭେଜାଇନାଲ୍ ୱାସ୍ ବ୍ୟବହାର କରିବାନି। ସିଧା ପାଣି ଯଥେଷ୍ଟ ସାଧା ପାଣିରେ ହିଁ ଆମେ ଇଏ କରିପାରିବା ଜୋନି ନିଜେ ନିଜକୁ ସଫା କରିଦିଏ। ସୁଖାଏ।
ଏହାକୁ ଆମେ ସେମିତି ଖୋପା ହଁ।
ଧୋଇଲା ପରେ ସଫା ସୁତା କପଡ଼ା ବା ଟିସୁରେ ପୋଛିକିି ଶୁଖାଇବା। ଓଦା ରଖିଲେ ଫଙ୍ଗାଇଲ୍ ଇନଫେକ୍ସନ ହୁଏ।
ପ୍ୟାଡ଼୍ ଫୋପାଡ଼ିିବାର ଅଛି ବ୍ୟବହୃତ ପ୍ୟାଡ଼କୁ ଆମେ କାଗଜରେ ଗୁଡ଼ାଇକି ଡଷ୍ଟବିନରେ ପକାଇ ବା ଟଏଲେଟରେ ଫ୍ଲସ୍ କରିବନି ନହେଲେ ତ ଜାମ୍ ହେଇଯିବ ବାହାରେ ବା ଖୋ ଖୋଲାରେ ଆମେ ପିଙ୍ଗିବାନି
ହଁ।
ମୁଁ ତ ଶୁଣିଚି ମାନେ ବାହାରେ ଫୋପାଡ଼ିଲେ ଗୋଟେ ଜା ଯେ ବି ସରିସୃପ ଯେମିତି ସାପ ଥାଆନ୍ତି ଯଦି ସେମାନେ ସେଟାକୁ ଆମ ବେବହାର କରିଥିବା ଯୋଉ ପ୍ୟାଡକୁ ଆମେ ଫୋପାଡିଲେ ସେଟାକୁ ଯଦି ସୁଙ୍ଘିଦିଅନ୍ତି ତାହେଲେ ଆମ୍ ମୋର ସେମିତି କିଛି ପ୍ରୋବ୍ଲେମ୍ ହୁଏ ମାଆ ବନିବାରେ ଅସୁବିଧା ହୋଇଯାଏ। ମୁଁ ତ ଶୁଣିଚି ସେଥିପାଇଁ ତାକୁ ଆମେ ତା ଉପରେ ଛେପ ପକେଇ ଫୋପାଡିଲେ ହବନେଇ।
ହଁ।
ଆଚ୍ଛା। ଅହ ପେଟ ଯନ୍ତ୍ରଣା କମେଇବା କେମିତି?
ଯେମିତି କିି ପେଟ ଯନ୍ତ୍ରଣା ଯଦି ଆମର ହୁଏ ଆମେ ଗରମ୍ ସେକ ଦେଇପାରିବା। ପେଟ ତଳେ ବା ଅଣ୍ଟାରେ ହାଲକା ଗରମ ଗରମ ର ଗରମ ପାଣି ତାକୁ ଗୋଟେ ବ୍ୟାଗ୍ ରେ ରଖି ପନ୍ଦର ରୁ କୋଡ଼ିଏ ମିନିଟ୍ ସେକ ଦେଇ ପାରିବା। ଗରମ ପାଣି ବୋତଲ କିମ୍ବା ଉ ଗରମ ପ୍ୟାଡ୍ ବି ଚଳିବ। ଉ କାହିଁକି ଆମେ ଗରମ ର ମାନେ ଗରମ ସେକଦବା? କାହିଁକି ନା ଗରମରେ ମାଂସ ପେଶୀ ରିଲାକ୍ସ୍ ହୁଏ ମାନେ ଆରାମ ଲାଗେ। ତାକୁ ରକ୍ତ ସଞ୍ଚାଳନା ବଢ଼େ ଆଉ ଯନ୍ତ୍ରଣା କମେ। ତା
ଆଉ କିଛି ଅଛି କିବେ?
ହଁ।
ସାରି ଦେ ସାରି
ତା ସହିତ ଆମେ କିଛି ହାଲକା ବ୍ୟାୟାମ୍ ବି କରିପାରିବା। ସେଥିରେ ବି ଆମ ଦେହ ଭଲ ରହିବ ଚାଲିବା। ଯେମିତିକି ଆମେ ଚାଲିପାରିବା। ଷ୍ଟ୍ରେଚିଂ କରିବା ଯୋଗ ବି କରିପାରିବା। ଯୋଗରେ ଆମେ ଯେମିତି କିି ବଟରଫ୍ଲାଇ ପୋଚ୍ ଅ ଚାଇଲ୍ଡ ପୋଜ୍ ଏହା ଦେହ ଦେହ ପାଇଁ ଭଲ। ଶୋଇ ରହିଲେ ଯ ଯଦି ଆମେ ଅଧିକା ସମୟ ଶୋଇରହିବା ନା ତାହେଲେ ଯନ୍ତ୍ରଣା ବଢ଼େ। ଟିକେ ହଲ୍ ଚଲ୍ କଲେ ଏନ୍ ଡୋରଫିନ୍ ବାହାରେ। ପ୍ରାକୃତିକ ପେନ୍ କିଲର ମାନେ ଯୋଉଟା କି ଯନ୍ତ୍ରଣା କୁ ଆମର କମେଇ ଦିଏ। ଯଦି ଆମେ ପେନ୍ କିଲର ଖାଉଛେ ନା ଯନ୍ତ୍ରଣା ଅସହ୍ୟ ହେଲେ ଡକ୍ଟରଙ୍କୁ ପଚାରି ଅ କିଛି ମେଡ଼ିସିନ୍ ଆମେ ନେଇପାରିବା। ଯେମିତି କିି ମେଫଟାଲ୍ସ୍ ଇଦ୍ବୁଫ ରୋପେନ୍ ଯୋଉଟା ଖାଇପାରିବା ଖାଲି ପେଟରେ ଯୋଉଟା ଖାଇ ପାରିବାନି ଖାଲି ପେଟରେ।
ଆଚ୍ଛା ‌। ମୁଁ ତ ଜାଣିଥିଲି ଯେତେ ବି ଯନ୍ତ୍ରଣା ହଉ ପେଟ ଯନ୍ତ୍ରଣାହୋଉ ମୁଣ୍ଡ ଯନ୍ତ୍ରଣା ଯନ୍ତ୍ରଣା ହେଉ ଗୋଡ଼ ହାତ ଯନ୍ତ୍ରଣା ହଉ ତ ଔଷଧ ଖାଇବା ଉଚିତ୍ ନୁହଁ ଯଦି ବି କେହି ସମ୍ଭାଲି ପାରୁନାହାନ୍ତି ତାହେଲେ ସେଟା ଆ ଡକ୍ଟରଙ୍କ ପାଖକୁ ଯାଇ ତାଙ୍କୁ ପରାମର୍ଶ ନେଇ ଖାଇବା କିଛି ଅସୁବିଧା ହେବନି। ପ୍ରାୟତଃ ଲୋକ ଖାଆନ୍ତିନି। ହଁ ତା ସହିତ ଆମେ କଣ କଣ ଖାଇବା କଣ କଣ ନ ଖାଇବା ଉଚିତ୍। ଯେମିତି ଲୁହା ଜାତୀୟ ଖାଦ୍ୟ ଖାଇବାନି। ଲୁହାଜାତୀୟ ଖାଦ୍ୟ ଯେମିତି ପାଳଙ୍ଗ ଶାଗ ଆସୁଛି। ଖଜୁରୀ, ଡାଳିମ୍ବ, ବିଟ୍। ଗୁଡ଼ ଯୋଉଟା ରକ୍ତ ଯାଉଛି ଲୁହା ବି କମିଯାଏ ଏଇଟା ଆମେ ଖାଇବା ଆଉ ଯୋଉଟା କି ଆଉ କିଛି କି ପାଣି ପାଣି ତ ମାନେ ପାଣି ପିଇଲେ ତ ସବୁ ରୋଗ ଦୂରେଇ ଯାଏ। ଦିନକୁ ତିନିରୁ ଚାରି ଲିଟର ପାଣି ପିଇଲେ କୁହାଯାଏ ଯେ ଦିନରୁ ତିନି ଚାରି ଲିଟର ପାଣି ପିଇବା ଉଚିତ୍। ଆଉ ପିରିଅଡ଼୍ ଟାଇମ ରେ ତ ଦିନ କୁ ଆଠରୁ ଦଶ ଗ୍ଲାସ୍ ପାଣି ପିଇବା ଉଚିତ୍ ପାଣି ଯଦି କମ୍ ପିଇବା ତା ହେଲେ ଆମ ପେଟ ଫୁଲି ବ ତା ସହିତ ମୁଣ୍ଡ ବି ବିନ୍ଧିବ। ଆଉ ଅଦା ଚା ବା ଜିରା ପାଣି କି ତୁଳସୀ କଢ଼ ପେଟ ଫୁଲା ବାନ୍ତି ଲାଗିବାକୁ ବି କମାଏ। ଆଉ ତୁଳସୀର କାଢା ତ ଆମେ ପିଇ ପାରିବାନି କାରଣ ଆମେ ଏ ମାସିକ ଧର୍ମରେ ତିିଲଶ ରୁହନ୍ତି। ସେଠି ପାଇ ଅଦାର ଚା ପିଇବା ନହେଲେ ଜିରା ପାଣି ପିଇବା। ବାନ୍ତି ବି କମିବ ପେଟ ଫୁଲା ବି କମିବ ଆଉ କଦଳୀ ବା ଡାର୍କ ଚକୋଲେଟ୍ ଯେମିତି ପାଇଁ ବି ଭଲ ମ୍ୟାଗ୍ନେସି ସିଅମ ବି ଅଛି ଗରମ ଖିଚୁଡ଼ି ଖାଇବାନି ସୁପ୍ କିମ୍ବା ସୁପ୍ ଯେମିତି ହାଲୁଆ ବା ଓହ ଜମ ସହଜ କରିବ। କଁ ତାପରେ
ଆଉ କେଉ ଖା କେଉଁ ସବୁ ଖାଦ୍ୟ ଆମେ କମ ଖାଇବା? ଯେମିତି କିି କଫି ଅଧିକ ଚା କ୍ୟାଫିନ ଯନ୍ତ୍ରଣା ବଢ଼ାଏ। ଆଉ ଟେନସନ ବି ବଢାଏ ମାନସିକ ଚାପ ବି ଦିଏ। ବେଶୀ ଲୁଣ ଚିପ୍ସ ଯେମିତି କିି ବାହାରର ଜଙ୍କ ଫୁଡ଼ ଦେହରେ ପାଣି ଜମାଏ ଆଉ ପେଟ ଫୁଲାଏ। ଅ ଥଣ୍ଡା ଜିନିଷ ବି ଯେମିତି କିି ଆଇସ୍କ୍ରିମ ଥଣ୍ଡା ପାଣି କିଛି ଝିଅଙ୍କ କ୍ରାମ ବି ବଢାଇପାରେ
ତେଲିଆ ଜିନିଷ ମସଲା ମସଲାଦାର ଖାଦ୍ୟ ଝାଡ଼ା ହୋଇ ଝାଡ଼ା ହୋଇପାରେ। ଆଉ ଗ୍ୟାସ ବି କରିଦିଏ।
ହଁ। ହଁ ତେଲିଆ ବା ବସ୍ରା ଜିନିଷ ତ ଖାଇଲେ ପେଟରେ ତ ଗ୍ୟାସ୍ ହିଁ ହେବ ନା। ସେଥିପାଇଁ ଆମେ ଯେତେ କମ୍ ତେଲ ରେ ଖାଦ୍ୟ ଖାଇବା ବା ସବୁବେଳେ ମସଲା ଦିଆ ଖାଦ୍ୟ ଖାଇବାନି ନହେଲେ ଆମେ ଆମ ଶରୀର ଅସୁସ୍ଥ ହେବାରେ ଲାଗିବ ଦିନକୁ ଦିନ।
ହଁ।
ତା ସହିତ ଆରାମ ଓ ମାନସିକ ଯତ୍ନ ବି ଅଛି। ଯେମିତି ଆମେ ଶୋଇବାର ଶୋଇବା ଅଛି ଏମିତି ସାତରୁ ଆଠ ଘଣ୍ଟା ଶୋଇବା ନି ତ କମ୍ ହେଲା ନା ଚିଡ୍ ଚିଡା ବି ଲାଗିଥାଏ। ମୁଡ୍ ବି ଖରାପ ହୁଏ। ହଁ ଆରାମଦାୟକ ପୋଷାକ ବି ସେଥିପାଇଁ ଅଛି ଯେମିତି ଟାଇଟ୍ ଜିନ୍ସ ବଦଳରେ ମ ପାଇଜାମା ପିନ୍ଧିବା ସୂତା ବା ହାତ ତିଆରି ବସ୍ତ୍ର ପିନ୍ଧିବା ଟେନସନ୍ ତ ଜମା ବି ହେବାନି ମାନେ ଗୀତ ଶୁଣିବ ବହି ପଢ଼ିବ। ଯେମିତି ସାଙ୍ଗ ସାଙ୍ଗେ କଥା ହେବା। ପିରିଅଡ଼୍ର ହର୍ମୋନ୍ ପାଇଁ ମୋଡ଼୍ ବି ଖରାପ ହୁଏ। ସ୍ୱାଭାବିକ କଥା ଯେଉଁଟା ଏମିତି କଲେ ଟେନସନ୍ ବି କମିବ ଟ୍ରାକ୍ କର ଯେମିତି ଫୋନ୍ ଆପ କ୍ୟାଲେଣ୍ଡର୍ରରେ ଟାଇମ୍ ତାରିଖ ଲେଖା ରଖିବା ଆଗକୁ ବା ପ୍ରସ୍ତୁତ ଆମେ ରହିବା।
ଆଚ୍ଛା। ଡାକ୍ତରଙ୍କୁ କେବେ ଦେଖେଇ ପାରିବା ଆମେ
ଆଚ୍ଛା।
ଅତି ବେଶୀ ରକ୍ତ ଯ ଦୁଇ ଘଣ୍ଟାରେ ପ୍ୟାଡ ପୁରା ଓଦା ହେଇ ଯାଉଛି ଅଧିକ ମାନେ ବ୍ଲିଡିଙ୍ଗ ହଉଛି ଅଧିକା ମାନେ ଅସହ୍ୟ ଯନ୍ତ୍ରଣା ପେନ୍ କିଲର ଖାଇଲେ ବି କମୁନି ସ୍କୁଲ କଲେଜ ଯାଇପାରୁନେ। ଆଉ ପିରିୟଡ଼ ଅନିୟମତା। ଦୁଇ ତିନି ମାସରେ ଡେଟ୍ ମିସ୍ ହବା। କିଛି କି ପନ୍ଦର ଦିନ ରେ ଥରେ ହଉଚେ। ଅ ଏମିତି ଦୁର୍ଗନ୍ଧ କି କୁଣ୍ଡେଇ ହେବା କି ଜ୍ଵର କି ଇନ୍ଫେକ୍ ସନ ର ଲକ୍ଷଣ ପିରିୟଡ଼ ସାତ ଦିନରୁ ବେଶୀ କି ଏକୋଇଶି ଦିନରୁ କମ ରେ ପୁଣି ହେଉଛି ନା। ତ ଆମେ ଲାଜ ନକରି ଡା ଡାକ୍ତରଙ୍କୁ ଦେଖେଇବା। କଥା ଏଇଟା ପ୍ରାକୃ ସମସ୍ତଙ୍କର ସମସ୍ତ ନାରୀ ମାନଙ୍କର ପ୍ରାକୃତି ତିକ ଅ
ପିରିୟଡ଼ ରେ ଏମିତି ଅନିମିୟତା ଡେଟ୍ ତିନି ମାସ୍ ହେଲା ଡେଟ୍ ବି ମିସ୍ ହେଇଯାଏ ବେଳେ ବେଳେ। ପନ୍ଦର ଦିନରେ ଥରେ ହେଉଛି ତାହେଲେ ଆମେ ଡାକ୍ତରଙ୍କୁ ଦେଖ
ହଁ।
ହଁ ତା ସହିତ ଯଦି ଦି ଘଣ୍ଟାରେ ଆମର ଯୋଉ ପ୍ୟାଡ୍ ଆମେ ବ୍ୟ ବହାର କରିଥାଉ। ଯଦି ଦୁଇ ଘଣ୍ଟାରେ ସେଇଟା ଭିଜି ବି ଯାଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ହଁ।
ଆଚ୍ଛା ମନେ ବି ରଖିବା ଡାକ୍ତରଙ୍କୁ ଦେଖେଇବା ବେଳେ ଲାଜ କଥା ନୁହଁ। ସ୍ତ୍ରୀ ରୋଗ ଇଏ ତ ବିଶେଷଜ୍ଞ ତମ ପାଇଁ ହିଁ ଅଛନ୍ତି। ଡାକ୍ତର ମାନେ ରୋଗକୁ ଲୁଚେଇବା କଣ ପାଇଁ? ରୋଗ ଲୁଚେଇଲେ ଆମ ପାଇଁ ବି ଖରାପ।
ହଁ।
ସେଥିପାଇଁ ଯୋଉଟାକି ଅଛି ମିଥ୍ ବନାମ ସତ୍ୟ ବା ଠିକ୍ ମି ମିଥ ଯେଉଁଟା କିି ପିରିଅଡ଼ରେ ଗାଧେଇବାନି ଚୁଟି ଧୋଇବାନି ଏସବୁ ମିଛ। ଯେଉଁଟା ଥାଏ। କିଛି ଲୋକତ କୁହନ୍ତି ହଁ ସତ ଯୋଉ କି କି ସବୁବେଳେ ଗାଧୋଇବା, ନିଜକୁ ସଫା ସୁତୁରା ରଖିବା ଗରମ ପାଣିରେ ଗାଧୋଇଲେ ତ ଯନ୍ତ୍ର ଣା ବି କମିବ। ଗରମ ପାଣିରେ କାରଣ ଆମ ଦେହରେ ବା ଜୀବାଣୁ ବି ଥାଆନ୍ତି ଅ ଯାହା ଦ୍ୱାରା କି ଜୀବାଣୁର କମିଯାଆନ୍ତି।